ହଁ, ମ୍ୟାଡ଼ମ୍ ନମସ୍କାର୍।
ଆଉ କ'ଣ କରୁଥିଲେ ମ୍ୟାଡ଼ାମ୍?
ମୁଁ ଏଇଠି ଟିକେ ଗଡୁଚି, ଆଉ ଆପଣ ମୁଁ ଏଇଠି ଗଡୁଚି, ଆଉ ଆପଣ
ମୁଁ ଏଇ ଗୋଟେ ଚିତ୍ର କରୁଥିଲି, ମୋ ଝିଅଙ୍କର ସ୍କୁଲରେ କହିଚନ୍ତି ତ। ଗୋଟେ ଚିତ୍ର କରିକି ଆଣିବେ, ସେଥି ଯୋଗୁ ଚିତ୍ର କରୁଥିଲେ। ଆପଣଙ୍କର ମାନେ ସ୍କୁଲ ମାନେ ସମୟର କିଛିଟା ବହୁତ ଖୁସି ଲାଗେ ଯୋଉ ଟି ସମୟ ବିତି ଯାଇଥିବ।
ହଁ ସ୍କୁଲ ଲାଇଫ ଟା ହିଁ ମାନେ ବହୁତ ଭଲ ଥିଲା।
ଛୋଟବେଳେ ବହୁତ ଭଲ ଲାଗେ ଛୋଟ ପିଲାଙ୍କ ବୁଦ୍ଧି। ମା ମାନେ ରେ ବହୁତ ସଜବାଜ କରିଦେଇକି ସ୍କୁଲ ସମୟରେ ଉ ପିଲା ଛୁଆଙ୍କୁ ମାନଙ୍କୁ ଛାଡି ଦିଅନ୍ତି। ଆଉ ସ୍କୁଲ ରେ ଉଁ ଛୋଟ ବେଳେ ମାନେ ଉଁ ସେତେବେଳେ ମାଟିରେ ଖେଳନ୍ତି ସଢେଇ ଘର କରିକି ମାଟିରେ ଦାଣ୍ଡରେ ହାଟରେ ଗୋଡି ମାଟିରେ ଧରିକି ଖେଳନ୍ତି। ଏବେକା ଆଜିକାଲି ତ ମାନେ ମୋବାଇଲ ଆଉ କମ୍ପ୍ୟୁଟର ଆଉ ଗାଡି ଘୋଡା ଏଗୁଡା ଧରିକି ଖେଳିଲେ।
ହୁଁ। ମାନେ ଆଗ କାଳରେ ମାନେ କଣ ମାନେ ଛୋଟ ଛୋଟ ମାଟିରେ ସବୁ ଜିନିଷ ତିଆରି କରୁ ଥିଲେ ମାଟିରେ ମାଟ ରେ ଯୋଉ ହାଣ୍ଡି ହଉ ଏମିତି ମିଛି ମିଛି କେ ହାତ୍ ମାନେ ଥାଳି ହଉ ଥାଳି ତିଆରି କରିକ ମାନେ ଏମତି ମିଛ ମିଛିକା ମାନେ ରୋଷେଇ କରୁଥିଲେ ପତ୍ର ଆଣିକି ଆଉ ସେ ଯେଉ ଟଗର ଫୁଲର କଢ଼ ସେଇଥିରେ ସେରାକୁ ଆପ ଉଁ ସେରାକୁ ଆମେ କଣ କହୁ ଆପଣ ଜାଣିଚନ୍ତି ମାନେ ଆମେ ଯଦି ସେ ଆମେ ଅଣ୍ଡା ତରକାରୀ ହେଲା।
ଆଜ୍ଞା ଆଜ୍ଞା ଆଜ୍ଞା। ଛୋଟ ବଳର ସ୍ମ ବହୁତ କିଛିଥାଏ।
ବାଲିକୁ ବାଲିକୁ ଭାତ କହିକି ବାଲିରେ ପାଣି ଦେଇକି ଏମିତି ଭାତ କରୁ। ଆଉ ଏମତି ଆଉ ଗୋଡି କୁ ଏମିତି ସବୁ ମାନେ କରିକି ଇଏ ଡାଲି ଏମତି ମାନେ ଏମିତି ମାନେ ଭଲ ଲାଗେ ଆଉ କଣ୍ଢେଇ ଆଣିକି ବି ମଧ୍ୟ
ଆଜ୍ଞା ଆଜ୍ଞା।
ବହୁତ କଉ
ବହୁତ ଥାଏ ବି। ଆଜ୍ଞା ଆଜ୍ଞା କିନ୍ତୁ ଆଜି କାଲିକା ପିଲା ତ ମୋବାଇଲ କମ୍ପୁଟ ର ଗେମ୍ ପୁରା ଧରିକି ଖେଳିଲେ ସେତେବେଡର ମାନେ ଦାଣ୍ଡ ଗାଁ ଦାଣ୍ଡରେ ମାଟି ଧୂଡି ସାଙ୍ଗେରେ ଆମେ ଯୋଉ ଖେଳୁଥିଲେ ସେଇ ସମୟ ଆଉ ସେ ସମୟ ଏବେ ନାହିଁ ତ ମୋବାଇଲ ରା ଦେଖିବା ଦ୍ଵାରା ପିଲାଙ୍କର ମସ୍ତିଷ୍କ ଆଖି ସବୁ ଉପରେ ପ୍ରଭାବ ପକଉଚି ହେଲେ ବି ଆଜିକା ପିଲା ମୋବାଇଲ ଧରିକି ସହରାଞ୍ଚଳରେ ବସି ପଡୁଛନ୍ତି।
ହୁଁ।
ଗାଁ ଗହଳି ରେ ଏବେ ବି ପିଲା ଅଛନ୍ତି। ଅ ମାଟି ଗୋଡିରେ ଉ ସଢେଇରେ ଧରିକି ଖେଳୁଚନ୍ତି। ସହରାଞ୍ଚଳ ପିଲାମାନେ ମୋବାଇଲ କମ୍ପ୍ୟୁଟର ଲାପଟପ୍ ଏଇଗୁଡା ଧରିକି ଖେଳିଲେ। ତ ସେମାନଙ୍କର ଦେହ ଆଜ୍ଞା?
ଆଜ୍ଞା ଆଜ୍ଞା।
ମାନ ମୋବାଇଲ୍ ବହୁତ ସୁବିଧା କରୁଚି କିନ୍ତୁ କଣ ତ ଜାଣୁନଥିଲା ଯଦି ଗୋଟିଏ ଲୋକ କୁଆଡେ ଯାଉଥିଲା ଭାରି। ତ ତାକୁ ଖୋଜିବା ପାଇଁ ଆମକୁ ମାନେ କିଏ ସ ଆସିବା ପାଇଁ ଧର। କୁଆଡେ କ ଯାଉଥିଲା ସେ କୋଉଠି ଅଛି କୋଉଠି ନାହିଁ। ତ ସେଇଟା ଆମେ ଜାଣି ପାରୁନଥିଲେ ତ ସେ କେତେ ଦିନ ପରେ।